ହ୍ୟାଲୋ କେମିତି ଅଛନ୍ତି? ହ୍ୟାଲୋ।
ହଁ।
କେମିତି ଅଛନ୍ତି ନମସ୍କାର କେମିତି ଅଛନ୍ତି? ଆଉ ତମ ପଟେ ବର୍ଷା ବର୍ଷା ହଉଛି ନା ନାଇଁ?
ହଁ ଆମର ଏପଟେ ତ ବର୍ଷା ହଉଛି।
ହୁଁ, ଆଉ ହଉଛି ହଁ-ଅ-ଅ ଆମର ଏପଟେ ମାନେ ବର୍ଷା ତ ମାନେ ସକାଳ ପ୍ରହରୁ ଲାଗି ରହିଛି, ଆଉ ସକାଳୁ ଲାଗି ରହିଛି। ବହୁତ୍ ଜୋରରେ ବର୍ଷା ହଉଛି।
ଯୋଉ ଭୟ ମାନେ ଶବ୍ଦଟା ମତେ ଭଲସେ ଶୁଣ ଯାଉନି।
ହଁ ଏବେ ଶୁଭୁଛି?
ହଁ ଏବେ ଶୁଣାଗଲା, କୁହନ୍ତୁ।
ଆଜ୍ଞା, ମୁଁ କହିଲି ଯେ ଆମର ଏପଟେ ଆମର, ହ୍ୟାଲୋ
ହୁଁହୁଁ, ହଁ କୁହ।
ଆମର ଆମର ଏପଟେ ବହୁତ ଜୋରରେ ବର୍ଷା ହେଉଛି। ମାନେ-ଏ-ଏ ସକାଳ ପ୍ରହରରୁ ଏତେ ବର୍ଷା ହେଲାଣି ଯେ ମାନେ ଏପଟ ଆମ ନାଳ ନର୍ଦ୍ଦମା ପୋ ଖୋରୀ, ସବୁ ମାନେ ପାଣିରେ ଭର୍ତ୍ତି ହେଇଗଲାଣି। ଆଉ ଲୋକମାନେ ବି ଭୟଭୀତ୍ ତ କଲେଣି ମାନେ ବାହାର ଘର ବାହାରକୁ ଯିବା ପାଇଁ। ସାପ ବେଙ୍ଗ ସବୁ ରାସ୍ତା ଉପରକୁ ମାଡ଼ି ବସ୍ ଯନ୍ତି ଆଉ ଲୋକମାନେ ରାସ୍ତା ଆଗରେ ଚାଲିବା ପାଇଁ ରାସ୍ତା ନାହିଁ, ଆମର ଗ୍ରାମଟା ଗଡ୍ ଗଡାଣିଆ ଗ୍ରାମ, ମାନେ ପାଣି ଫାଣି ଏତେ ରୁହା ରୁହି କରେନି। କିନ୍ତୁ ଏତେ ବର୍ଷା ହେଲାଣି ନା ଆଉ ପାଣି ନ ରହିଲେ ବି ପାଣି ତ ଗଡି ଯାଉଛି କିନ୍ତୁ ଗଡିବା ସହିତ ସେ ପୁରା ସମୁଦ୍ର ହେଇଯାଉଛି। ଆଉ ଆପଣଙ୍କ-ଅ-ଅ ଅଞ୍ଚଳରେ କେମିତି କଣ ବର୍ଷାର-ଅ-ଅ-ଅ ମାନେ ଅନୁଭବ ଆପଣ କେମିତି କଣ କରୁଚନ୍ତି?
ହଁ ଆମର ଏପଟେ ବର୍ଷା ହଉଛି ବର୍ଷା ହେଇକି, ମାନେ ଆମର ଏପଟେ ବହୁତ ଲୋକମାନଙ୍କର ଗୋଡ଼ ଖସି ଯାଉଛି। ଖସିକି ବହୁତ ଦୁର୍ଘଟଣା ହଉଛି। ଆଉ ଦୁର୍ଘଟଣା ପାଇଁ ସେମାନଙ୍କୁ ଏବେ ଆମ ଆଖପାାଖରେ ଥିବା ଡକ୍ତରଖାନା ନିଆଯାଇଛି ଆଉ ସେଥିରେ ସେମାନଙ୍କୁ ଚିକ୍ ଚିକିତ୍ସିତ କରାଯାଉଛି, ମାନେ ଆମର ମାଟି ଆଉ କାଦୁଅର ଗାଆଁ ତ। ଆମର ବି ଏଇସବୁ ଅସୁବିଧା ଏମିତି ଦେଖା ଯାଉଛି। ଆହୁରିି ଆଖପାଖରେ ତ-ଅ-ଅ ଆମର ଡାକ୍ତରଖାନା ଥିବାରୁ ବହୁତ ଅସୁବିଧା ଆ ସୁବିଧା ହଉଛି। ନହେଲେ ବହୁତ ଅସୁବିଧାରେ ଆମେ ସମ୍ମୁଖୀନ ହେଇଥାନ୍ତୁ।
ଆଜ୍ଞା-ଆଜ୍ଞା, ଦେଖନ୍ତୁ ଆମେ ତ ଗ୍ରାମରେ ରହୁଛେ ନା? ଆରେ ତ ସବୁ ଜିନିଷ ପକ୍କା ମାନେ ପି ଚୁ ବା ସିମେଣ୍ଟ ରାସ୍ତା ନାହିଁ ଯାହା ହେଲେ କିଛି ନା କିଛି ମାଟ୍ ଟି ରାସ୍ତା ବି ଅଛି ଆଉ ଲୋକମାନେ ମାନେ ଆଉ ମାଟି ଘର ବି ନାହିଁ କିନ୍ତୁ କିଛିଟା ପରିମାଣର ମାଟି ଘର ରହୁଛି, ଯାହା ଦ୍ଵାରା କି ଆମେ ମାନେ ଲୋକମାନଙ୍କ ଘରକୁ ଯେତେବେଳେ ଏଇ କାମ ଫାମ ପାଇଁ ଯାଉଚୁ ପୁରା ପୋଚ ପୋଚ ପୁରା ଓ ତା ଉତି ମାନେ ବହୁତ ହ ମାନେ ଅସୁବିଧା ସମ୍ମୁଖୀନ କରୁଚୁ। ଯେହେତୁ ମାନେ।
ତ ସବୁ ମାଟି ଆଉ କୁଡିଆ ଘର ନା। ଆମର ବି ମାଟି ଆଉ କୋଡିଆ ଘର। ତ ଆମେ କଣ କରୁଛୁ ନା ଗୋବର ଜାଣିଛନ୍ତି ଗୋବର।
ହୁଁ ହୁଁ ଜାଣିଛି।
ଗୋବର ଆଉ କାଦୁଅ ମିଶିକି ଶି ସବୁବେଳେ ର ସବୁଦିନ ପ୍ରତ୍ୟେକ ରବିବାର ଦିନ ଆମେ। ଉଁ ସମସ୍ତେ ହେଇକି ତାର ଲେପ ଦଉଚୁ।
ହୁଁ।
ମାନେ ଗାଁ ର ଯୋ ସବୁବେଳେ ସକାଳ ଉ ଖିଲେ ସବୁଜ ସୁନ୍ଦର ଗଛ ଲତା ତରୁ ଏସବୁ ଦେ ଦେଖିବା ପାଇଁ ଭଲ ଲାଗେ ପଶୁ, ପକ୍ଷୀ, ମାନେ ସକାଳୁ ଉଠିକି ଯୋଉ ରାବନ୍ତି ସେଇଟା ଶୁଣିବା। ଭଲ ଲାଗେ ଆଉ ରବିବାର ଦିନ ସବୁ ଠ ଅଧିକ ଭଲ ଲାଗେ କାହିଁକି ନା ଆମେ ତ ଚାଳ ଛପର କୁଡିଆର ଘରର ଛୁଆ ଆଉ। ଯାହା କାମରେ ଆମେ ରବିବାର ଦିନ। ମାନେ ସେଥିରେ ପୁରା ମାତି ଯାଉ ପୁରା ଦିନ ସାରା। ଆ ଆମ ଗାଁ ରେ ତ ବହୁତ ଗାଈ। ଗୋରୁ, ମେଣ୍ଢା, ଛେଳି ଏସବୁ ମଧ୍ୟ ଅଛି।
ନା ଦେଖନ୍ତୁ ଆମ ଗାଁରେ ବି ମାନେ ଆମ ଗାଁର ପ୍ରତ୍ୟେକ ଲୋକଙ୍କ ଘରେ। ଯୋଉ ଦେଶୀ ଗାଈ ଅଛନ୍ତି ଆଉ ଯେତେବେଳେ ସେମା ମାନେ ଆମର ରାସ୍ତାଟା ମାନେ ଯେମିତି ଗାଁ ରାସ୍ ତା ସିମେଣ୍ଟ ରାସ୍ତା କିନ୍ତୁ କଡ଼ରା ତ ମାଟି ହେଲା ଏମିତି ନୁହେଁ ଯେ ସବୁ। ପୁରା ସିମେଣ୍ଟେ। ସେମିତି ନୁହେଁ ରାସ୍ତା ଟା ସିମେଣ୍ଟ କିନ୍ତୁ ସାଇଡରା ତ ମାଟି ସେଥି ଯୋଗୁ ଯେ ଯେତେବେଳେ ଗାଈମାନୋନ ଯାଆନ୍ତି ସେମାନେ ତ ରାସ୍ତା ଜାଣିଛନ୍ତି କିନ୍ତୁ ଅନେକାଂସ୍ ତ ଗାଈ ତ ବାହାରକୁ ବି ବାହାରି ଯାଆନ୍ତି ସେଥି ଯୋଗୁ। ମାନେ ଲୋକ କିଛି ପୁରା ପୋଚ ପୋଚ ହେଇଯାଏ। ଆଉ ମାନେ। ପୁରା କାଦୁଅ ଫାଦୁଅ ହେଇଯାଏ ଆଉ ଗୋବର ଫୋବର ହେଇଯାଏ କିନ୍ ନ୍ତୁ ଆମ ଗାଁ ଲୋକ ମାନଙ୍କର ଗୋଟେ ଭଲ ଗୁଣ। ସେମାନେ ନିଜ ଏ ଆଗ ମାନେ। ଅ ଆମର ନିଜ ଏରିଆ ର ଯୋଉ ଇଏଟା। ମାନେ ସେମାନେ ପରିଷ୍କାର କରିଦିଅନ୍ତି ନିଜ ଏରିଆ ର ମାନେ କଣ କହିଲେ ଯେ ନି ଜର ଯଉ ଆଗଟା ମାନେ ମୋ ଘର। ମୋର ରା ଆଗର ଯୋଉଟା ଗଭମେଣ୍ଟର ରାସ୍ତାଟା ତାକୁ ବି ସଫା କରିଦିଅନ୍ତି। ମୁଁ ଥରେ ଏମିତି ଲକ୍ଷ୍ୟ କରୁଥିଲି। ଯେ ଆମ ଗ୍ରାମରେ ଏମିତି ସମସ୍ତେ ସଫା କରି କରି ଟୋଟାଲି ଆମର। ମାନେ ରାସ୍ତାଟା ହିଁ ଗାଁ ର ରାସ୍ତାଟା ହିଁ ସଫା ହେଇଯାଉଚି ଏମିତି ଘଟଣା ଆଉ। କିନ୍ତୁ ବର୍ଷା ଦିନେ ଇଏ ପଚ ପଚ ହଉଛି କୁ କଣ କହିଲେ ମୁଁ ଟିକେ ଶୁଣି ଥିଲି ଆପଣଙ୍କ ଅ କାଳେ ମାନେ ଭଲ କ୍ଷୀର ମିଳେ ମାନେ ଗାଈ ଫାଇ କାଳେ ଭଲ ଅଛନ୍ତି।
ହଁ ଆମର ଏପଟେ ତ ଭଲ। ହୁଁ କ୍ଷୀର, ଘିଅ, ଦହି, ଛେନା।
ଏସବୁ ଆମର ଟିକେ ମାନେ ପୁରା ଭଲ ଭାବେ ନିଜେ ତିଆରି କରନ୍ତି ତ ଆମର ଏଇଠୁ ଯଦି ଆପଣଙ୍କର କିଛି ଭୋଜି ଭାତ ଅଛି। ତ ଏଠୁ ଆସି ଆପଣ ପନିର ମଧ୍ୟ ନେଇପାରିବେ। ପନିର ଶସ୍ତାରେ ଦିଆଯାଏ। ଆଉ ମାନେ ନିଜେ ଯେହେତୁ ଆମ ଗାଁରେ ବନାଯାଏ ମୁଁ ଦେଖିଛି ପୁରା ସଫା ସୁତର ବହୁତ ବଢିଆ ସେ ବନାଯାଏ। ବହୁତ ଗାଈ ଗୋରୁ ଅଛନ୍ତି ଆଉ ଘିଅ ବି ଦରକାର ପିଲେ ପୁରା ପିର ଘିଅ ଆପଣଙ୍କୁ ଏଠି ଆମ ଗାଁ ରେ ମିଳି ଯାଇ ପାରିବ। ବହୁତ ଭଲ ଘିଅ ମିଳେ ଘରେ ପ୍ରସ୍ତୁତ ହୋଇକି ଆଉ ମୁଁ ତ ସବୁବେଳେ ଛେନା ଖାଏ ଛେନା ମୋର ଭାରି ପସନ୍ଦ ଆମ ଗାଁରେ ମିଳୁଛି ତ ଆହୁରି ବଢିଆ ଆପଣ ଆପଣଙ୍କ ପରିବାର ସହିତ ତ କେବେ ଆସନ୍ତୁ। ଆସିଲେ ମୁଁ ଆପଣଙ୍କୁ ଛେନା ତରକାରୀ କରିକି ଦେବି ଆଉ।
ହଁ ହଁ ନିଶ୍ଚିନ୍ତ। ଆମର ଏଇ ଗ୍ରାମରେ ବି ଜଣେ ମାଉସୀ ଛେନା ମାଉସୀ ତାଙ୍କୁ ଡାକୁ ସିଏ ଆସିକି ଛେନା ଦିଅନ୍ତି। ଯେହେତୁ ଆମେ ତ ଆଉ କିଛି ଖାଉନହି ଛେନା ଛତୁ ଟିକେ ଖାଉ ହଉ। ଉ ଦିଅନ୍ତି ଆମର ଛେନା ତରକାରୀ ତମେ ଯେମତି କହିଲ ହୁଏ। କିନ୍ତୁ ଏତେ ଛେନା ଖାଇଲୁ ଖାଇଲୁ ଯେ ଦେହରେ ଚର୍ବି ବଢିଗଲା। ଆଉ ଡକ୍ଟର ଆମକୁ ମନା କଲେ ଆଉ ଛେନା ଖାଇବୁନି। ସେ ଯୋଗୁ କ୍ଷୀର ଟା କିନ୍ତୁ ମୁଁ ଆ ଆପଣଙ୍କ ଅଞ୍ଚଳରୁ ନେବି ସେଇଟା କିନ୍ତୁ ମୁଁ ଶୁଣିଛି କାଳେ ଭଲ କ୍ଷୀର ଆଉ ସେଇଟା କେତେ କଣ ତାର ଦାାମ ରହୁଛି କ୍ଷୀରର ସର ଖାଇବା ପାଇଁ ପସନ୍ଦ କରନ୍ତି କି ବହୁତ ନାଇଁ ସର ଖାଇବାକୁ ମତେ ଭଲ ଲାଗେ। କିନ୍ତୁ କଣ କହିଲେ ଗାଁ ର କ୍ଷୀର ଟା ଆଣିଲେ ଦେଶୀ କ୍ଷୀର ଟା ଆଣିଲେ ଆପଣ ଜାଣିଛନ୍ତି ସେଇ ଯୋଉ ଜର୍ସି ଗାଈ କ୍ଷୀରଟା ଗୋଟେ ତା ଭିତରେ କିଛି ଗୋଟେ ଖରାପ ଟା ରହୁଛି ଯେ ଆମେ ଦୈନନ୍ଦିନ ବ୍ୟବହାର କରିବା ସେ ଏଇଟା ବି ସେତେ ଦୂର ଭଲ ନୁହେଁ। କିନ୍ତୁ ଦେଶୀ ଗାଈ
ହୁଁ ହୁଁ ଆ ଆମ ଗାଁ ର କ୍ଷୀର ଜାଣିଛୁ ସର ମାନେ ଏ ସର ପୁରା ବହଳିଆ ରକମର ସର।
ହୁଁ।
କ୍ଷୀର ଟା ଫୁଟେଇକି ରଖିଦେଇଥିବ ତାପରେ ଘଣ୍ଟାଟି ଆସ ଦେଖିଲାଟୁ ମୋଟାରେ ସର ପଡିଥିବ ସେ ସର କୁ ତ ମୁଁ ଖାଇଦିଏ।
ହଁ ହଁ ଆପଣଙ୍କୁ ସର ଖାଇବାକୁ ଭଲ ଲାଗେ।
ହଁ ମତେ ସର ଖାଇବା ପାଇଁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଖାଇଦିଏ ସର। କିନ୍ତୁ ସର ସର ଟା ରହୁଛି ଘିଅ ଟା କେମିତି ପ୍ରସ୍ତୁତ କରାଯାଏ ସରଟାକୁ ଯଦି ଆ ଆପଣ ବହୁତ ଦିନ ଧରିିକି ତାକୁ ରଖିବେ। ରଖିଲା ପରେ ତାଇଣ୍ଡୁ ଯୋଉ ମାନେ ନିଜେ ଘରେ ବନେଇ ପାରିବେ ଘିଅ ସେଇଟା।
ସେ
ମାନେ ଅଧା ସର ମୁଁ ଖାଇଦିଏ ଆଉ ଅଧା ଏମିତି ବେଳେ ବେଳେ ରଖ ଖି କି ଆମ ଘରେ ମଧ୍ୟ ପିଓର ଘିଅ ବନାଯାଏ।
ଓହୋ ତାହେଲେ ଏ ଯୋଉ ଆମର ଏଇ ସରରୁ। ଘିଅ କରୁଛନ୍ତି।
ହଁ ଆମର ସର ରୁ ଘିଅ କରାଯାଏ।
ଉଁ।
ନିଜ ଘରକୁ କ୍ଷୀର ଆସେ। କ୍ଷୀରରୁ ସର ବାହାର କରାଯାଏ ସରରୁ ଘିଅ କରାଯାଏ।
ହୁଁ ଆମର ଏବେ କଁ କହିଲେ ହଉଛି ମାନେ ଯେ
ହଁ ସବୁ ଗାଁରେ। ତ ଗାଈ ଗୋରୁ ଛେଳି ମଣ୍ଢା ଏସବୁ ତ ମିଳେ ନାହିଁ ଯୋଉ ଆମ ଏରି ଆରେ ବହୁତ ଅଛନ୍ତି ସେଥିପାଇଁ ଆମେ ତ ନିଜ ଘରେ ବନେଇ ଦଉ। ଆଉ ଆପଣଙ୍କର ସେଠି ମିଳିବ ନାହିଁ ଆପଣ କଣ ବନେଇ ପାରିବେ କି। ମୋର ଯଦି କେବେ ସମ୍ଭବ ହେଇପାରିବ ଆଉ ଗାଡି ଗୁଡା କେବେ ଆମ ଗାଁ ରେ ଯିବ ତ ଆପଣଙ୍କୁ ମୁଁ କିଛି ପଠେଇବି ଘିଅ ଛେନା। ଦହି ସର ଏମିତି କିଛି କିଛି ପଠେଇବି।
ହୁଁ ହଁ ଭଲ କଥା ଆପଣଙ୍କ ଏରିଆରେ ଭଲ ଇଏ ଆଉ ମାନେ। କ୍ଷୀର ଦହି ଏହିଇସବୁ ଜିନିଷ ଗୁରା ଆଜିକାଲି ମିଳିବା ବହୁତ ମୁସ୍କ କିଲ୍ ହେଇଯାଉଛି ମିଳୁନି ଆଉ।
ହଁ ଆଜିକାଲି ତମେ ମାନେ। ଘିଅରେ ହାତ ଦେଇ ପାରିବନି ଘିଅ ଯୋଉ ପ୍ରକାର ରେଟେ। ତାର ଦର ଏତେ।
କାହିଁକିନା ଗାଈ ଗୋରୁ ଛେଳି ମେଣ୍ଢା ମଧ୍ୟ ଘାସ ଆଉ ଏସବୁ ଆମେ ଯୋଉ ସଫା। କରି ଦଉଛେ ସେମାନେ ଲୋପ ପାଇଗଲେଣି ନା।
ହଁ। ଲୋପ ତ ପାଇଗଲେଣି ମାନେ ଆଉ।
ଘିଅ ଲହୁଣୀ ଦହି ଏସବୁ ର ବହୁତ ଦାମ ବଢିଗଲାଣି।
ଆଉ ଗୋଟେ କଥା ଶୁଣୁନାହାନ୍ତି ମାନେ ଭଲ ଜିନିଷ ତାପରେ ମିଳୁନି। ଭଲ ଜିନିଷ ମିଳୁନି ମାନେ ଭଲ ଜିନିଷ ମିଳୁନି ଜମା।
ହଁ ହଁ।
ମାନେ ଯେତେ ଆପଣ ରେଟ୍ ଦେଇକି ବି କିଣନ୍ତୁ। ଯଦି ଚିହ୍ନା ଜଣା ଆପଣଙ୍କର ନଥିବ ଭଲ ଜିନିଷ ମିଳିବନି।
ହଁ ଚିହ୍ନା ଜଣା ନଥିଲେ ମୁଁ ଏବେ ଆପଣଙ୍କର ଚିହ୍ନା ଜଣା ହେଇଯାଇଛି। ଆପଣଙ୍କୁ ଯେତେବେଳେ ଦରକାର ମତେ ଯୋଗାଯୋଗ କରିବେ ମୁଁ ଆପଣଙ୍କ ପାଖରେ ପହଞ୍ଚେଇବି। ହେଲା।
ହଁ ହଁ।
ହୁଁ।
ହଉ ତାହେଲେ ମୁଁ ରଖୁଛି ଆଁ।
ହଁ ହଁ ରଖନ୍ତୁ ଆଉ।
ହ ଉ।
ହଁ